ହଁ ଗୁଡ଼ ମଣି
ଓହୋ କଣ କରୁଛ ସବୁ।
ଚାଲିଛି ସକାଳ ଓଳି ତ ସବୁ ତ କାମ ଆଉ।
ହୁଁ ହୁଁ ଆଉ ସାରୁ ଫାରୁ ସବୁ ଲଗେଇଲେଣି?
ନାଇଁ ନାଇଁ ଏବେ ସବୁ ମାନେ ଆରମ୍ଭ ହବ।
ହୁଁ ହୁଁ ଆମର ତ କାଲି ଚାଷ କରିଚୁ। ସାରୁ ଲଗେଇବା ପାଇଁ ସାରୁ ପଟାଳି କରାହେବ କାଲି ଆଜି କରାହେବ। ତାପରେ ଏ ଉଁ ହୁଁ ସାରୁ ସବୁ ଗଜା ଟିକେ ଟିକେ ହେଇକି ସବୁ ଲଗାହେବ। ଲଗା ହେଇକି ଅଗାଡି କୁଟା ଦିଆ ହବ। ହୁଁ ଆଉ ତାକୁ ଦିଆ ହେଇକି ଘୋଡେଇକି କୁଟା ଘୋଡେଇକି ସେଟୁ ତାକୁ ତାଉପରେ କୁଟା ଅଗାଡି ପକେଇି ତାପରେ କୁଟା ଘୋଡେଇକି ରଖିବୁ ଆଉ ତାପରେ ଧୀରେ ଧୀରେ ସିଏ ଗଜାଟା ବାହାରିକି ସେ ସମ୍ପିକି ହବ ଆଉ।
ଓହୋ ହଉ ଆଉ କଣ ନଗା ନଗି କରିଚ।
ଆଉ ଆମର ଅ ବର୍ତ୍ତମାନ ସାରୁ ପରେ ଏ ହଁ ଲାଗିବ ଭେଣ୍ଡି,
ଓହୋ କେ ମାନେ କି ଭେଣ୍ଡି?
ସବୁ ଆଣା ହେଇଛି ଗୋଟେ ହାଇବ୍ରିଡ ଭଲ ଭେଣ୍ଡି ଗୋଟେ ହାଇବ୍ରିଡ ଭେଣ୍ଡି ଅଣାହେଇଚି ଯାଇଥିଲି ଆଣିକି ଆସିଚି। ହୁଁ, ଲାଲ ମଞ୍ଜି ସବୁ ମ ଲାଲ କଲର ଦିଆହାଇଛି ମଞ୍ଜି ଗୁଡା। ସେ ସବୁ ଭେଣ୍ଡି ସେ ବି ସବୁ
ତ ଭେଣ୍ଡି ଲଗା ହବ ଅଂ ଉଁ କୋଡିଏ ତିରିଶ ଗଛ ଗୋଟେ ଗୋଟେ ପଟାଳିରେ ଆଉ। ବଡ ବଡ ପଟାଳି କରାହେଇଛଚି। କୋଡ଼ିଏ ତିରିଶ ଟା ନାହିଁ ଗଛ ଲଗାହବ।
ଆଉ ହଉଚି ଆଉ ଭେଣ୍ଡି ତ ଅଛି ଦି ତିନି ପ୍ରକାର ଗୋଟେ ଅଛି ଶିରା ଭେଣ୍ଡି ଆଉ ଗୋଟେ ଅଛି ମାନେ ଲମ୍ବାଳିଆ ଲମ୍ବାଳିଆ ବଡ ନବା ନବା ଭେଣ୍ଡି ହବ।
ଏଟା ଆମର ସେ ଯୋଉ ଲମ୍ବାଳିଆ ଭେଣ୍ଡିଟା। ଟିକେ ପୁରା କଅଁଳ ରହିବ ଯେ ବୁଢା ଭଳିିଆ ଜଣା ପଡିବନି ପୁରା ଲମ୍ବା ଲମ୍ବା। ହୁଁ ଶିରା ଭେଣ୍ଡି ଟା ଆଣ ଅଣା ହେଇନି ଶିରା ଭେଣ୍ଡି ଟା ଆଣିବା ଆଉ
ଆଉ ତମ ପଟରେ ଏବେ କଣ ସବୁ ଫସଲ ହଉଚି?
ଆ ଆମର ତ ଏମ ସବୁ ଲାଗୁଛି ନୂଆ ନୂଆ ସବୁ ଲାଗୁଛି ବର୍ଷା ଦିନରେ ଧାନ ରୁଆ ଟାଇମରେ ଆମର ଗୋଟେ ବିରି ଚାଷ ହବ ସବୁ ହିଡ ମାନଙ୍କରେ ବିରି ସଟା ହବ ଆଉ ସରଳ ଗଛ ଲାଗିବ। ତାପରେ ହଳଦୀ ଲାଗିବ ଅଦା ଲାଗିବ।
ହଳଦୀ ହଳଦୀ ଏଡାକ ମାନେ କି ହଳଦି।
ହଳଦୀ ଦି ତିନି ପ୍ରକାର ହଳଦୀ ଅଛି ଏଟା ଆମର ଗୋଟେ ଉ ହଁ ଗୋଟେ କଳାଳିଆ ହଳଦୀ, ଗୋଟେ ଆଉ ଗୋଟେ ଲାଲ କଲର ର ହଳଦୀ ହୁଁ ଦି ପ୍ରକାର ହଲଦୀ ଲାଗିବ ଆଉ। ହଲଦି ଚାଷ ହେଇଯାଇଛି, ସେ ଆଉ ପନ୍ଦର ଦିନ ପରେ ଏ ଲାଗିବ।
ଆଉ କଣ ଲଗେଇଛ, ତମ ଯୋଉ ସେଇ ବାରି ମାନେ କରେ?
ବାରିରେ ଏଇ ସମ କାକୁଡି, ବୋଇତାଳୁ, କଖାରୁ ଜହ୍ନି, ଭେଣ୍ଡି। ହୁଁ ସବୁ ଲଗା ସରିଲାଣି, ତାପରେ କଲରା ଲଗା ହବ, କଲରା ଗୋଟେ ମନ୍ଦା ଅଛି ଆଉ ଚାରି ତିନି ବନ୍ଦା ଖଣ୍ଡେ କଲରା ଲାଗିବ ଆଉ ଗୋଟେ ହ ଗୋଟେ ଏଇ ଦିନିଆ, ବିନ୍ସ ଗୋଟେ ଆସିବ ସେଟା ଲାଗିବ। ଗୁଆଁରେ ଲାଗିଛି।
ବିନ ତ କେତେ ପ୍ରକାର ଅଛି ନା?
ହୁଁ ଗୋଟେ ଠିଆ, ଗୋଟେ ଲତା ହୁଁ। ଆଉ ଯୋଉ ଠିଆ ବିନ ଟା ସେ ପତଳା ପତଳା ହବ, ମେଞ୍ଚେନାକ ହବ। ଆଉ ଲତା ଟା ମାଡ଼ିବ ସିଏ ବଡ ସାଇଜ ହବ, ମାଡିବ ଯେତେ ସେତେ ହବ। ଆଉ ଜହ୍ନି ଲାଗିଛି, ତିନି ଚାରି ପ୍ରକାର ଜହ୍ନି ନେକଟି ଜହ୍ନି। ହାତୀକିଆ ଜନ୍ହି, ଆଉ ଗୋଟେ ହଉଛି ଆ ସିରା ଜନ୍ହିଁ ଏମିତି ସବୁ ଲାଗିଛି ଆଉ। ଆଉ ତମ ପଟ?
ଆମର ସେମିତି ଲାଗିଛି ଯେ ସବୁ ସେମାନେ ଏବେ ଗୋ ଦି ଦି ପତ୍ର କାଢିଲାଣି ଆଉ ହଉଛି ଆମର ଗୋଟେ ଲଙ୍କା ଲଗା ହେଇଛି ମାନେ ସେଟା ହଉଛି ମାନେ ଉପରକୁ, ତା ନା ଯଉଡା ଟେକିବ ସେ ଲଙ୍କା ଟା ହଉଛି ମାନେ ବହୁତ ତ ଫଳ ଦବା ହେଲେ ଟିକି ଟିକି, ତାର ଏତେ ବି ଟେଷ୍ଟ ବାସ୍ନା ନାହିଁ, ସେ ଲଙ୍କାର ହେ ଟିକେ ରାଗ ଲାଗିବ, ହେଲେ ତାର କୌଣସି ବାସ୍ନା ନାହିଁ, ଆଉ ସେ ଗଛ ଗୁଡା ପ୍ରବଳ ଉଠୁଛି ବାରିଘର ସବୁଆଡେ ଉଠୁଛି, ଆଉ ଏଇତି ଆଉ ଗୋଟେ ପ୍ରକାରଆ ଲଙ୍କା ଲାଗିଛି, କଳା ଲଙ୍କା ଆଉ ଏମିତି ସବୁ ଲାଗିଛି ଆମ ବାରି ମାନଙ୍କର ଆଉ
ଆଉ ଗୋଟେ ଲଙ୍କା ଅଛି ପୁରା ଛୋଟ ଛୋଟ ଧାନୀ ଲଙ୍କା ଭଳିଆ, ବଡ ବଡ ଗଛ ଆଉ ଆମ ପଟ ଲଗା ହେଲା ବର୍ଷ ସାରା ହବ, ମାନେ ଦି ଥ ଦୁଇଥର ଆସିବ ବହୁତ ଦିନ ର ଛୋଟ ଛୋଟ କଥା ବଟ ଖବାଛ ରେ ଅଢେଇଶହ ଅଧ
ଆଉ ଏବେ ତମ ପଟ କଣ ଫସଲ ସବୁ ହଉଛି?
ଫସଲ ଏଇନି ସବୁ, ଚାଷରେ ତ ଲାଗିଛି, ସବୁ ଚାଷ ଆଜି ଟାକୁର ଯିବା ତଥା ଚାଷ କରିବ, ତଳି ବିଲ ସବୁ ଚଞ୍ଚା ହବ। ହୁଁ, ତାପରେ ମଟର ଯିବ ପଛକୁ ମଟର ନେଇକି ତାକୁ ପାଣି ଫାଣି ଆମେ ମଡେଇବୁ କାଲି। ପାଳୁ ପଡିବ ହୁଁ ଏସବୁ ଜିନ ଚାଷ ଟିକେ ବେଶୀ ଟାଇମ ରହୁଛି, ତଳି ପଡିଗଲା ପରେ ପୁଣି ବାରିରେ। ଯାହା ଅଛି ତାକୁ ପୁଣି, ଟାଇମ ଦବୁ ଚାଲିଛି ନା, ଚାଷ ଟାଇମ ନା, କୃଷକ ଟାଇ ଏଇ ଟାଇମ ଟା ତେଣୁକରି, ସମସ୍ତେ ଟିକେ ବ୍ୟସ୍ତ ରହୁଛନ୍ତି, ଚାଷରେ
ହଉ ଆଜି ପ୍ରୋଗ୍ରାମ କଣ ସବୁ ଅଛି, ସେ ବିଷୟରେ କିଛି କହୁନାହାନ୍ତି?
ଆଜି ପ୍ରୋଗ୍ରାମ ଅଛି କଣ, ଆଉ ଘଣ୍ଟା ଟିକେ ପରେ ଟ୍ରାକଟର ଯିବ ବୁଲକୁ ହୁଁ, ତଳି ବିଲ ଚାଷ ହବ। ତଳିବଳ ଚାଷ ହେଇ ସାରିଲା ପରେ ମାଟି ଏଇା ଟିକେ ଶୁଖିଗଲା ପରେ ଟିକେ ଝୁରଝୁର ହେଇଗଲା ପରେ ତାକୁ ଘାସ ଫାସ ଖାଇଥିବ ବାତି ଦିଆ ହବ। ତାପରେ ହେଇଦଲା ପରେ ତାକୁ ଚାରିଟା ବେଳେ ନେଇକି ପାଣି ଟା ମଡିକି ନରମ ହେଇଗଲା ପରେ ରାତି ଭିତରେ ସକାଳୁ ତାକୁ ପଣି ହେଡୁ ଗୋଟେ ପଚାରେ ଟାକୁ ଖେଳେଇକି ମଇତାଇ ପିରଦାାବିର କରିକି ତାକୁ ସବୁ ବଡ ବଡ ପଟାଳି ଭଳା କରିକି ତାକୁ ପାଣି କିରା କଟିକି ତାପରେ ସାର ଯାହେଇଚି ତାକୁ କାଲି ଗଜା ଧାନ ନ। ସେଥିରେ ତଳେ ପଡିବ।
ଆଉ ତାପରେ କଣ କ ଖାଲି ଧାନ ଫସଲ ମାନେ ଗୋଟିକିଆ ଫସଲ ତମ ଏଇପଟରେ ନା କଣ?
ନା ଧାନ ସହିତ ବିରି ହବ ହରଡ ଲାଗିବ।
ବାା
ନବେରୁ ଶହେ ପାଞ୍ଚ ଦିନ ହରଟା ନଲି ଛୋଟ ଛୋଟ ହରଡ। ଟା କଣା ହେଇକଛି ଆମର ଗୋଟେ ପୋଖରୀ ଅଛି ପୋଖରୀ ଘୁଡାରେ ମାଟି
ସେ
ଏଡାଗୁଡା ତାକୁ ଛୋଟ ଛୋଟ ମାନେ କାଠି ନେଇକ ଗେଞ୍ଜିି ତାକୁ ହ ଯିବାକାର। ଆଉ ଉପରେ ଟା ଉପରେଟା ଲାଗିବ ହରଳ ତା ଦି ସାଇଡ ଲାଗିବ ଆଉ। ବିରି ମୁଣ୍ଡି ବିରି ଗୋଟେ ଅଛି ସେଇଟା ଛଟା ହବ ସେଇଟା ଆଉ ପନ୍ଦର କ ପନ୍ଦର ଦିନ ପରେ ହେଇବେ ନା ସୋ ପନ୍ଦର ଦିନ ପରେ ଲାଜିବା।
ଆଉ ବର୍ଷା କେମିତି ହଉଛି?
ବର୍ଷା ନାହିଁ ବୋଲି ଲୋକମାନେ ଟିକେ ହଇିଲ ପାଣି ଅସୁବିଧା। ତ ମସର ଉପରେ ଡିପେଣ୍ଡ ଆଉ। ପାଣି ମାଳୁ ସେଠି ଉ ସେଠିକି ନା ଆମେ ତଳି ପକେଇନୁ ସେଟା ପା ଚାରି ପାଞ୍ଚଦିନ ପରେ ତଳି ପଡିବ ଏବେ ଏବେ ପସି ପା ଆଉ ଏ ବିିଲ ଗୁଡାକ ପାଣି ପ ବା ସେ ବିାଗୁଡା ପଢସାରିଲେ, ଗହିର ପଟୁକୁଆମେ। ଏଠୀ କି ଯାଇକି ହେଟୀ ଦେଖିବୁ। ପକେଇଲେଣି ଆମର ପୁଡା ଫୁା ବନ୍ଧେଇ ଦେଇକି ଆ ପାଣି ମଡେଇକି ଆସିବୁ ଆଉ କାଲି ଯାଇକି। ତାପରେ ଚାଷ କରିକି ତାକୁ ପାଣିରେ ପକେଇକି କଳା ଚପମ୍ପା
ଆଉ କଣ ହୋଉଚି ଆଉ କଣ ହୋଉଚି?
ଆଉ କହିନା କେ ହଁ ଚାଷ ଟାଇମରେ ଟିକେ ଟାଇମ ଦିଆ ହୋଉଚି ତାପରେ ଆମେ ଟିକେ ଆଜି ସେ ଆମ ରଥ କାଠ ପାଇଁ ଡାକିଲେଣି ଯିବୁ ହୁଁ କାତରେ ଲୋଡ ହେଇକି ଯିବ କଟା ହେଇକି ଆସିବ କଟା ଆଉ କଟାହେଲେ ଭଳିଆ ସେଠୁ ଯିବୁ ଏଇନା ପାଁ ସାତ ଜଣ ଲୋକ ଯାଇଚନ୍ତି। କଟା ହୋଉଚି ସେଠି ଟ୍ରାକ୍ଟରରେ ଲୋଡ କରାହବ ଗାଁରୁ ସମସ୍ତ ଡକା ହେଇଛି ହଁ ଆଉ ହଁ ଯିବୁ ଲୋଡ କରିକି ଆସିବୁ ଆଉ। ଠାକୁରଙ୍କ ପାଇଁ ଜଗନ୍ନାଥଙ୍କ ପାଇଁ ଆମ ରଥ ତିଆରି ହୋଉଚି ତ ଆଉ ସେଇଥିପାଇଁ ଡାକିଛନ୍ତି ରଥ କମ୍ପ୍ଲିଟ ହେଇନି ଆଉ ଲାଗିବ ଅ ଦି ତିନି ଦିନ କାଠ କାମ ଲାଗିବ ପାଠ କାମ ସଇଲା ପରେ ସେଠୁ ତାପରେ ପଲିସି ହବ ପଲିସି ହବ କୁ ମାନେ ଉ କୋ କଲର୍ ଉଁ ଉଁ ପ୍ରାଇମର ମରା ହବ ଉଁ ପ୍ରାଇମର ମାରି ସରିଲା ପରେ ହେଠୁୁ ଗାୟ ହ ଆର୍ଟ ବାଲା କୁ ଡକା ହେଇନି ପୁଣି ଆର୍ଟ କରିବେ ତାପରେ ସବୁ କପଡା ଅଁ ଅଁ ଫାଇନାଲ ହେଇନି ଆଜି ବସିିବ କମିଟି କୋଉ କପଡା ଲାଗିବ ଭେଲବେଟ୍ କପଡା କି ପଲିଷ୍ଟର କପଡା କି କଟନ କପ ପଡା ସବୁ ଡିଜାଇନ ଦିଆହେଇଛି
ଆଉ ହଉଛି ଆଉ କଣ ହଉଛି ସବୁ ଫସଲ ଆଉ ଆ ମୁ କଣ ଫସଲ ସବୁ କରିବା ପାଇଁ ଅଛି ପ୍ଲାନିଂ
ପ୍ଲାନିଂ ବୋଲି ସେଇ ଯୋଉ ସେ ପରିବା ଭେଜିଟେବୁଲ ଉପରେ ଯାହା ଲାଗିବ ହୁଁ ହୁଁ ସେଇ ଜହ୍ନି ଭେଣ୍ଡି କାକୁଡି କଲରା ହଁ ଏପରି ସବୁ ଲାଗିବ ଆଉ ଓ ଲଗା ଯାଇଛି ସି କଖାରୁ ଗଛ କିଛି ଗୋଟେ ଲକ ମଞ୍ଜି ପକେଇଦେଇଚି ସେରା ସବୁ ରୁଆ ହବ। ଅନ୍ୟ ଜାଗା
ଆଉ ପୋଇ ଫୋଇ ଚାଷ ହଉନି
ଲଗା ହେଇଛି ପୋଇଟା ଗଛ ହେଇଛି ତାକୁ ରୁଆ ତାକୁ ଆଉ ଗୋଟେ ଜାଗାକୁ ସବୁ ଧୀରେ ଧୀରେ ଉଠେଇକି ତାକୁ ଆମେ ଏ ଉଁ ଆଉ ଛୋଟ ଛୋଟ ମଣ୍ଡା କରିକି ଦି ତିନିଟା ନାଖେ ଗଛ ଗୋଟେ ଗୋଟେ ମଣ୍ଡାରେ ଲଗେଇକି ତାକୁ ତିନି ଚାରି ମଣ୍ଡା କରିକି ତାକୁ ଝଟା ମରା ହେଇକି ତା
ଆଉ କତେପ କି ପୋଇ ଲଗେଇଛ କେତେ ପ୍ରକାର ତ ପୋଇ ଅଛି କଟା ପୋଇ ଅଛି
କଟା ପୋଇ ଲଗା ହେଇଛି ଆଉ ସବୁ ଚାରା ପଡିବ ବସ୍ତାରେ ମାଟି ଲାଗିକି ଚାରା ପଡିବ ହଁ ଅଛି ଅଲଗା ହବ ଗୋଟେ ହେଲା ଆମର ଯୋଉ ସେପଟା ମଞ୍ଜି ଲାଗିବ। ଗୋଟେ ଲିଚୁ ଗଛ ମଞ୍ଜି ଲାଗିବ ରକ୍ତ ଚନ୍ଦନ ଗଛ ସବୁ ସବୁ ଜିନିଷ ଅଣା ହେଇଛି ସବୁ ପଟାଳି କରିକି ଏଇ ଯୋଉ ବସ୍ତାରେ ମାଟି ପୁରେଇକି ତାକୁ ସବୁ ଚାରା ପଡିବ।
ଓହୋ।
ହଉ ହଉ ମୁଁ ଏବେ ରହୁଛି ହେଲା।
ଅ ହଉ।